ନମସ୍କାର।
ନମସ୍କାର ରୁହନ୍ତୁ କେମିତି ଅଛନ୍ତି?
ଆପଣଙ୍କ ଭଏସ୍ ଟିକେ ସ୍ଲୋ ଆସଚି।
ଏବେ ଶୁଭୁଚି?
ଆଜ୍ଞା।
ହଁ ମୁଁ କହିଲି ଆପଣ କେମିତି ଅଛନ୍ତି?
ମୁଁ ତ ବୋହୁତ ଭଲ ଅଛି। ଏବେ ତ ଭାବୁଥିଲି ଆଉ କିଛି ଦିନ ପରେ ତ ସ୍ୱାଧୀନତା ଦିବସ ଆସୁଚି। ସେଥିପାଇଁ ଭାବିଲି କି ଏ ବିଷୟରେ କିଛି କଥା ହେଇଯିବା।
ହଁ ନିଶ୍ଚିନ୍ତ। ସେତ ବୋହୁତ ଭଲ କଥା ଆମ ସ୍ଵାଧୀନତା ଦିବସ ଆମ ଦେଶର ଏକ ବଡ ପର୍ବ। ଆଉ ପ୍ରତ୍ୟେକ ବର୍ଷ ବି ଆମେ ଏହାକୁ ବୋହୁତ ଆ ଆନନ୍ଦରେ ପାଳନ କରୁ।
କରୁ। ନିଶ୍ଚିନ୍ତ ଏହି ଦିନ ତ ଆମକୁ ଆମ ଦେଶ ପାଇଁ ସଂଘର୍ଷ କରିଥିବା ବୀରମାନଙ୍କ କଥା କଥା ମନେ ପକେଇଦିଏ। ସେମାନଙ୍କ ତ୍ୟାଗ ନଥାନ୍ତା ଯଦି ଆମେ ଆଜି ସ୍ଵାଧୀନ ଭାବରେ ବଞ୍ଚି ପାରିିନଥାନ୍ତୁ।
ଠିକ୍ କହିଲେ ଆପଣ କିନ୍ତୁ ଆଜି ଆମେ ନିଜ ଭାଷାରେ କଥା କୋହୁଚୁ କିନ୍ତୁ ନିଜ ଇଚ୍ଛାରେ ପଢୁଚୁ କାମ ବି କରୁଚେ ଏସବୁ ସ୍ୱା
ନାଇ ଆପଣଙ୍କ ଭଏସ୍ ଟିକଏ ସ୍ଲୋ ଆସଚି।
ହଁ ଶୁଭୁଚି?
ଆଜ୍ଞା ଏବେ ଶୁଭିଲା ଆଚ୍ଛା ତାହେଲେ ସ୍ୱାଧୀନତା ଦିବସ କେବେ ପାଳନ କରାଯାଏ?
ଆ ଆମର ସ୍ୱାଧୀନତା ଦିବସ ପ୍ରତିବର୍ଷ ଅଗଷ୍ଟ ପନ୍ଦର ତାରିଖରେ ପାଳନ କରାଯାଏ ଉଣେଇଶହ ସ ରଚାଳିଶ ମସିହାରେ ଏହି ଦିନ ଭାରତକୁ ବ୍ରିଟିଶ ଶାସନର ସ୍ୱାଧୀନତା ହେଇଥିଲା।
ଆଚ୍ଛା ସ୍କୁଲରେ ମଧ୍ୟ ଏହି ଦିନ ବୋହୁତ ଭଲ ଭାବରେ କାର୍ଯ୍ୟକ୍ରମ ହୋଇଥାଏ ସକାଳେ ତ ସମସ୍ତେ ସମୟରେ ପହଞ୍ଚିଥାନ୍ତି।
ହଁ ପ୍ରଥମେ ତ ଜାତୀୟ ପତାକା ଉତ୍ତୋଳନ ହୁଏ ଆଉ ସମସ୍ତେ ସମ୍ମାନର ସହିତ ଠି ଠିଆ ହୋଇ ଜାତୀୟ ସଙ୍ଗୀତ ବି ଗାଇଥାନ୍ତି।
ଆଚ୍ଛା ତାପରେ ତ ମୁଖ୍ୟ ଅତିଥି ମାନେ ଭାଷଣ ଦିଅନ୍ତି। ସେ ଦେଶ ପ୍ରେମ, ଶୃଙ୍ଖଳା ଓ ଦାୟିତ୍ୱ ବିଷୟରେ କହିଥାନ୍ତି।
ହଁ ନିଶ୍ଚିନ୍ତ ଭାବରେ ଆମର ତ ବଛା ଛାତ୍ରଛାତ୍ରୀମାନେ ବି ଗୀତ, ନାଚ, ଭାଷଣ ଓ ଦେଶପ୍ରେମର କବିତା ମଧ୍ୟ ପରିବେଶ କରନ୍ତି ସେ ଠି ଆଉ ସେ ସବୁ ଦେଖିବାକୁ ବୋହୁତ ଆନନ୍ଦ ଲାଗିଥାଏ।
ମତେ ମଧ୍ୟ ଦେଶପ୍ରେମର ଗୀତ ବୋହୁତ ଭଲ ଲାଗେ। ସେଗୁଡ଼ିକ ଶୁଣିଲେ ମନରେ ନୂଆ ସେ ଉତ୍ସାହ ଆସିଥାଏ।
ହଁ ଠିକ ମୋର ବି ସେଇ ମଧ୍ୟ ଅନୁଭବ ହୁଏ ଯେନ ଆମକୁ ଦେଶ ପାଇଁ ଭଲ କାମ କରିବା ପ୍ରଣାଳି ବି କରିଥାଏ।
ନିଶ୍ଚିନ୍ତ ଆମେ ତ ସ୍ୱାଧୀନତାର ମୂଲ୍ୟ ବୁଝିବା ଦରକାର ଏହା ସହଜରେ ମିଳିନଥିଲା ନା।
ହଁ ସଠିକ୍ କଥା ଆପଣ କୋହୁଚନ୍ତି କିନ୍ତୁ ହଜାର ହଜାରେ ଲୋକ ଦେଶ ପାଇଁ କଷ୍ଟକୁ ସହିଥିଲେ। ଅନେକ ଲୋକ ବି ନିଜ ନିଜର ମଧ୍ୟରେ ନିଜ ନିଜ ଜୀବନ କୁ
ଆମେ ମଧ୍ୟ ସ ସେମାନଙ୍କୁ ସବୁବେଳେ ସମ୍ମାନ କରିବା ଉଚିତ୍, ସେମାନେ ମୋତେ ଆଗକୁ କେବେ ଭୁଲ୍ ବୁଝିବା ଠିକ୍ ନୁହେଁ।
ଠିକ୍ କଥା ଆପଣ କହୁ ଆଜିର ପିଢି ମଧ୍ୟ ଦେଶ ପାଇଁ କାମ କରିପାରିବ। କିନ୍ତୁ ଭଲ ପଢ଼ିବା ସତକାମ କରିବା ନିି ନିୟମ ମାନିବା ଓ ସମସ୍ତଙ୍କୁ ସମ୍ମାନ କରିବାରେ ମଧ୍ୟ ଦେସ ହେବା।
ନିଶ୍ଚିନ୍ତ ଏହା ତ ବହୁତ ଭଲ କଥା। ଦେଶକୁ ଆଗକୁ ନେବା ପାଇଁ ପ୍ରତ୍ୟେକ ନାଗରିକଙ୍କ ଭୂମିକା ରହିଅଛି।
ହଁ ଠିକ କଥା କହୁଛନ୍ତି ଆପଣ ଆମେ ଯଦି ଛୋଟ ଛୋଟ ଭଲ କାମ କଲେ ମଧ୍ୟ ଦେଶର ଉନ୍ନତିରେ ସାହାଯ୍ୟରେ ହବ। କିନ୍ତୁ ସ୍ଵଛତା ରଖିବା ଗଛ ଲଗେଇବା ଓ ସତ୍ କଥା କହିବା ମଧ୍ୟ ଭଲ ଅଭ୍ୟାସ ଆମ ମାନଙ୍କର।
ସତରେ ତ ସ୍ୱାଧୀନତା ଦିବସ କେବଳ ଛୁଟିର ଦିନ ହୋଇନଥାଏ। ଏହା ଆମକୁ ଦେଶ ପ୍ର ତି ଭଲ ପାଇବା ଓ ଦାୟିତ୍ୱର କଥା ମଧ୍ୟ ମନେ ପକେଇ ଦିଏ।
ଠିକ୍ କହୁଛନ୍ତି ଆପଣଙ୍କ ଆମେ ସମସ୍ତେ ମି ସେ ଭାରତକୁ ଆହୁରି ସୁନ୍ଦର ଓ ଶକ୍ତିଶାଳୀ ଦେଶ କରିବାକୁ ଚେଷ୍ଟା କରିବା।
ନିଶ୍ଚିତ, ତାହେଲେ ସ୍ୱାଧୀନତା ଦିବସ ଆପଣଙ୍କ ଗାଁରେ କେମିତି କଣ ପାଳନ କରାଯାଏ।
ହଁ ଆମ ଗାଁ ରେ ତ ସ୍କୁଲରେ ସକାଳୁ ସମସ୍ତେ ଏକାଠି ହୁଅନ୍ତି। ଆ ପିଲାମାନେ ବି ସଫା ପୋଷାକ ପିନ୍ଧି ଆସନ୍ତି, ଆଉ ଶିକ୍ଷକ ମାନେ ପତାକା ଉତ୍ତୋଳନ କରନ୍ତି। ଆଉ ତାପରେ ସମସ୍ତ ଜାତୀୟ ସଙ୍ଗୀତ ଗାଆନ୍ତି ଆଉ।
ଆଚ୍ଛା ଆମ ସ୍କୁଲରେ ମଧ୍ୟ ସେହିପରି ହେଇଥାଏ। ଏହାପରେ ଭାଷଣ ପ୍ରତିଯୋଗିତା ଗୀତ ଓ ନ୍ୟାଚ ମଧ୍ୟ ହୋଇଥାଏ। ଛୋଟ ପିଲାମାନେ ତ ବହୁତ ଖୁସିରେ ଭାଗ ନେଇଥାନ୍ତି ଏହି ପ୍ରତିଯୋଗିତାରେ।
ହଁ ଠିକ କହିଲେ କିନ୍ତୁ ପିଲାମାନଙ୍କର ମୁହଁରେ ଖୁସି ଦେଖିଲେ ବହୁତ ଭଲ ଲାଗେ। ଓ ସେମାନେ ଦେଶ ପ୍ରେମର ଗୀତ ଗାଇଲେ ନା ପରିବେଶକୁ ଆହୁରି ସୁନ୍ଦର ହୋଇଥାଏ।
ଆଚ୍ଛା। ସ୍ଵାଧୀନତା ଦିବସରେ ତ ତିରଙ୍ଗା ପତାକାର ବିଶେଷ ମହତ୍ଵ ଅଛି। ଏହା ତ ଆମ ଦେଶର ସମ୍ମାନର ପ୍ର ପ୍ରତୀକ ହୋଇଥାଏ।
ହଁ ଠିକ କଥା କହୁଛନ୍ତି ଆପଣଙ୍କ ପତାକାକୁ ସବୁବେ
ହଁ ଭଏସ୍ ଟିକିଏ ସ୍ଲୋ ଆସୁଛି।
ଏବେ ଶୁଭୁଛି?
ଆଜ୍ଞା କୁହନ୍ତୁ?
ମୁଁ କହିଲି ହଁ ଏ ପତାକାକୁ ସବୁବେଳେ ସମ୍ମାନ କରିବା ଉଚିତ ଆଉ ଏହାକୁ କେ କେବଳ ବି ଅସସମ୍ମାନ କରିବା ଉଚିତ ନୁହେଁ।
ନିଶ୍ଚିତ ଆଜିକାଲି ତ ଅନେକ ଲୋକ ଘର ଓ ଦୋକାନରେ ମଧ୍ୟ ଜାତୀୟ ପତାକା ଲଗାନ୍ତି। ଏହା ଦେଖିଲେ ବହୁତ ଭଲ ଲାଗିଥାଏ।
ହ। ଠିକ୍ କଥା। କିନ୍ତୁ ପତାକା ବ୍ୟବହାର କରିବା ବେଳେ ତାହାର ନିୟମ ମାନିବା ମଧ୍ୟ ଜରୁରୀ। ଆଉ ସମ୍ମାନ ସହିତ ବ୍ୟବହାର କରିବା ବି ଉଚିତ୍।
ଆଚ୍ଛା ତାହେଲେ ଆପଣଙ୍କ କେଉଁ ସ୍ୱାଧୀନତା ସଂଗ୍ରାମୀ କଥା ସବୁଠାରୁ ଅଧିକ ଭଲ ଲାଗିଥାଏ।
ଆ ମତେ ତ ସମସ୍ତ ସ୍ଵାଧୀନତନ୍ତ୍ର ସଂଙ୍ଗ୍ରଗୀଙ୍କ ତ୍ୟାଗ ଭଲ ଲାଗେ। ସେମାନେ ଆପଣଙ୍କୁ ନିଜ ସ୍ୱାର୍ଥ ନ ଭାବି ଦେଶ ପାଇଁ କାମ କରୁଥିଲେ।
ବାସ୍ ବାଶ୍ ସତ କଥା କହିଛନ୍ତି, ଆମେ ତ ସେମାନଙ୍କ ଜୀବନରୁ ସାହସ ସ କ୍ତିଇ ଓ ପରିଶ୍ରମ ଶିକ୍ଷା କରିବା ଉଚିତ୍।
ଠିକ କଥା ଆପଣ କହୁଛନ୍ତି କିନ୍ତୁ ମୁଁ ମଧ୍ୟ ସେଇ କଥାରେ ମାନେ କିନ୍ତୁ ରାସ୍ତାରେ ମଇଳା ନ ପକାଇବା ଗଛ ଲଗାଇବା ନିୟମ ମାନିବା ଓ ଅନ୍ୟମାନାନଙ୍କୁ ସାହା- ଯ୍ୟ କରିବା ମଧ୍ୟ ଦେଶର ସେବା ହୋଇଥାଏ ଆମର।
ନିଶ୍ଚିନ୍ତ ଆମ ଶିକ୍ଷୟତା ମଧ୍ୟ କହନ୍ତି ଯେ, ଦେଶକୁ ଭଲ ପାଇବା ମାନେ କେବଳ ବଡ଼ ବଡ଼ କଥା କଥା କହିବା ନୁହେଁ। ଭଲ ନାଗରିକ ହେବା ହିଁ ସତ୍ୟ ଦେଶ ପ୍ରେମ ହୋଇଥାଏ।
ଠିକ ଆମେ ଯଦି ନିଜ କାମ ଠିକ୍ ଭାବରେ କରିବା ତାହେଲେ ଦେଶ ଆମକୁ ଆଗକୁ ନେଇଯିବ।
ନିଶ୍ଚିନ୍ତ ଆଜିର ତ ଯୁବପିଢ଼ି ଦେଶର ଭବିଷ୍ୟତ। ସେମାନେ ଭଲ ଶିକ୍ଷା ପାଇଁ ଦେଶର ନାମ ଉଜ୍ଜ୍ୱଳ କରିପାରନ୍ତି।
ଠିକ କହୁଛନ୍ତି ଆପଣ, କେହି ବି ଭଲ ଡକ୍ଟର ହେବା କେହି ବି- ଶିକ୍ଷକ, କେହି ବୈଜ୍ଞାନିକ, କେହି ସେନାରେ ଯୋଗଦେବା। ସମସ୍ତେ ନିଜ ନିଜ କାମ ଦ୍ଵାରା ହିଁ ଦେଶକୁ ଆଗକୁ ନେଇପାରିବେ।
ନିଶ୍ଚିନ୍ତ ସ୍ୱାଧୀନତା ଦିବସରେ ତ ଟିଭିରେ ମଧ୍ୟ ବିଶେଷ କାର୍ଯ୍ୟକ୍ରମ ଦେଖାଯାଇଥାଏ। ଦେଶର ବିଭିନ୍ନ ସ୍ଥାନରେ ଉତ୍ସବ ମଧ୍ୟ ଦେଖିବାକୁ ଭଲ ଲାଗିଥାଏ।
ହଁ, ସେତେବେଳେ ବି ଲାଗେ ଯେ ସମଗ୍ର ଦେଶ ଗୋଟିଏ ପରିବାର ପରି ଏକାଠି ଖୁସି ପାଳ ପାଳନ କରିଛନ୍ତି ଯେ ଆମର।
ଆପଣଙ୍କ ଭଏସ ଟିକିଏ ସ୍ଲୋ ଆସିଛି।
ହଁ ଶୁଭୁଛି ନା ଆକଚୁଲି ପ୍ରବ୍ଲେ ତ
ଠିକ୍ ଅଛି। ମୋର ମଧ୍ୟ ଇଚ୍ଛା ଅଛି ଯେ ଆମ ଦେଶ ସବୁ କ୍ଷେତ୍ରରେ ଆହୁରି ଉନ୍ନତି କରିବୁ ଏବଂ ସମସ୍ତେ ତ ଲୋକ ଶାନ୍ତିରେ ରୁହନ୍ତୁ।
ହଁ ନିଶ୍ଚୟ କିନ୍ତୁ ଆମେ ମ ଧ୍ୟ ମନେ ଲଗାଇ ପଢ଼ିବା, ଭଲ କାମ କରିବା ଓ ଦେଶର ଭଲ ଭଲ ନାଗରି କ ହେବା ଏହା ହିଁ ସ୍ଵାଧୀନତା ଦିବସକୁ ପାଳନ ଠାରୁ ବଡ ଅର୍ଥ ଅଟେ।
ନିଶ୍ଚିନ୍ତ ଆମ ତ ସ୍ୱାଧୀନତା ମିଳିବା ପରେ ଆମ ଦେଶରେ ବହୁତ ପରିବେଷଣ ପରିବର୍ତ୍ତନ ହୋଇଛି। ଆପଣଙ୍କୁ କଣ ଲାଗୁଛି କଣ -କଣ ପରିବର୍ତ୍ତନ ହେଇଛି?
ହଁ, ନିଶ୍ଚୟ ପରିବର୍ତ୍ତନ ହେଇଛି। ପୂର୍ବ ଅପକ୍ଷେ ଆଜିର ଶିକ୍ଷା, ଚିକିତ୍ସା, ରାସ୍ତା ଯୋଗାଯୋଗ ଓ ବିଜ୍ଞାନ କ୍ଷେତ୍ରରେ ବହୁତ ଉନ୍ନତି ହେଇଛି। ଆଉ ଆମ ଦେଶ ଧୀରେ ଧୀରେ ବି ଆଗକୁ ବଢ଼ୁଛି ଏବେ।
ମୁଁ ମଧ୍ୟ ସେଇ କଥା ଭାବେ। ଆଜି ଗାଁରେ ମଧ୍ୟ ଆମ ସ୍କୁଲ ସ୍ତେ ବିଦ୍ୟୁତ୍ ଓ ଇଣ୍ଟରନେଟ୍ ଭଳି ସୁବିଧା ମିଳୁଛି। ଏଥିରେ ତ ଲୋକଙ୍କ ଜୀବନ ଅନେକ ସହଜ ହୋଇଯାଉଛି।
ଠିକ କହୁଛନ୍ତି ଆପଣ। ଆଜି ଆଜିିକର ପିଲାମାନେ ବି ଘରେ ବସି ମଧ୍ୟ ଅନେକ କଥା ଶିଖି ପାରୁଛନ୍ତି। ଆଉ ଏହା ମଧ୍ୟ ସ୍ଵାଧୀନତାର ଭାରତରେ ଏକ ବଡ଼ ପରିବର୍ତ୍ତନ।
ନିଶ୍ଚିନ୍ତ ଭାବରେ କିନ୍ତୁ ଏବେ ମଧ୍ୟ କିଛି ସମସ୍ୟା ରହିଯାଇଛି। ଯେମିତିକି ଦେଖିବାକୁ ଗଲେ ଦାରିଦ୍ର୍ୟ ବେକାରୀ ପ୍ରଦୂଷଣ ଭଳି ସମସ୍ୟାକୁ ଆମେ ସମ ମୋତେ ମିଶି ସମାଧାନ କରିବାକୁ ପଡ଼ିବ।
ହଁ ଠିକ କହୁଛନ୍ତି ଆପଣ କେବଳ ସରକାର ନୁହେଁ ହ ଆମ ସାଧାରଣ ଲୋକ ବି ଯଦି ମଧ୍ୟ ଦାୟିତ୍ୱ କିଛି ଆମେ ତୁଲେଇବା ତାଲେ ଆମର ସଚେତନ ହେଲେ ଦେଶ ଆହୁରି ଆଗକୁ ବଢ଼ିବ।
ନିଶ୍ଚିନ୍ତ ଜଣେ ଭଲ ନାଗରିକ କେଉଁ- କେଉଁ ଗୁଣ ଥିବା ଦରକାର ଆପଣ ଭାବୁଛନ୍ତି?
ହଁ, ଗୋଟେ ନାଗରିକ ସତ କହିବା, ନିୟମ ମାନିବା, ଅନ୍ୟ ମାନଙ୍କୁ ସମ୍ମାନ କରିବା ଆଉ ପରିଶ୍ରମ କରିବା ଓ ଦେଶର ସମ୍ପତ୍ତିର ଯତ୍ନ ନେବା ଏହା ସବୁ ଗୁଣ ଥିଲେ ଜଣେ ନାଗରିକ ଭଲ ହେଇପାରିବ।
ନିଶ୍ଚିନ୍ତ ମୁଁ ତ ଦେଖିଛି କିଛି ଲୋକ ରାସ୍ତାରେ ଆବର୍ଜନା ପକାନ୍ତି ଓ ସରକାରୀ ଜିନିଷର କ୍ଷତି କରନ୍ତି ଏହା ତ ଆଦୌ ଠିକ୍ କଥା ହୋଇନଥାଏ।
ହଁ ଠିକ କହୁଛନ୍ତି ଆପଣ ଏପରି କାମ କରିବା ଉଚିତ ଜମାରେ ବି ନୁହେଁ। ସରକାରୀ ସମ୍ପତ୍ତି ଆମର ସମସ୍ତଙ୍କର। ତାହାର ସୁରକ୍ଷା କରିବା ଆମର ମାନଙ୍କର କର୍ତ୍ତବ୍ୟ।
ସେଥିପାଇଁ ତ ସ୍ୱାଧୀନତାର ଅର୍ଥ କେବଳ ନିଜ ଇଚ୍ଛାରେ କାମ କରି ହୋଇନଥାଏ। ନିଜର ଦାୟିତ୍ଵ ଠିକ୍ ଭାବରେ ପାଳନ କରିବା ମଧ୍ୟ ବହୁତ ଜରୁରୀ ହୋଇଥାଏ।
ଠିକ କଥା କହୁଛନ୍ତି ଏକଦମ ଠିକ କଥା ଆପଣ କହୁଛନ୍ତି। ଅନ୍ୟର ଅ ଅଧିକାର କ ସମ୍ମାନ କରିବା ଓ ନିଜର କର୍ତ୍ତବ୍ୟକୁ ପାଳନ କରିବା ଦ୍ୱାରା ହିଁ ଦେଶ ଶକ୍ତିଶାଳୀ ହୋଇଥାଏ।
ନିଶ୍ଚିନ୍ତ ଏହା ସହିତ ତ ସ୍ୱାଧୀନତା ଦିବସରେ ଆମେ ଛୋଟ ପିଲାମାନଙ୍କୁ ମଧ୍ୟ ଏହି କଥା ବୁଝେଇବା ଦରକାର। ସେମାନେ ତ ଆଜିଠାରୁ ଭଲ ଅଭ୍ୟାସ ଶିକ କିଲେ ହିଁ ଭବିଷ୍ୟତରେ ଦେଶର ଉପକାର ହୋଇପାରିବ।
ଠିକ କହିଲେ ଆପଣ, କିନ୍ତୁ ସେମାନଙ୍କୁ ସ୍ୱାଧୀନତାର ଇତିହାସ ଜଣେଇବା ମଧ୍ୟ ଜରୁରୀ। ଓ ତାହା ହେଲେ ସେମାନେ ବୀର ସ୍ଵାଧୀନତା ସଂଗ୍ରାମ ମାନଙ୍କ ତ୍ୟାଗ ବିଷୟରେ ଜାଣି ପାରିବେ।
ନିଶ୍ଚିନ୍ତ ମୋର ତ ସ୍ୱପ୍ନ ହେଉଚି ଭାରତର ସବୁ କ୍ଷେତ୍ରରେ ଆଉରି ଉନ୍ନତି କରୁ। ଏବଂ ପ୍ର ତ୍ୟେକ ଲୋକ ଶିକ୍ଷିତ ହୁଅନ୍ତୁ ଏବଂ କାହାକୁ ଦୁଃଖରେ ରହିବାକୁ ନ ପଡ଼ୁ।
ଠିକ କଥା କହୁଛନ୍ତି। ମୋର ବି ମଧ୍ୟ ସେଇ ଇଚ୍ଛା ଆମ ଦେଶରେ ସମସ୍ତେ ମିଳିମିଶି ରୁହନ୍ତୁ। ଜାତି ଧର୍ମ କିମ୍ବା ଭାଷା ପାଇଁ କୌଣସି ଭେଦଭାବ କରନ୍ତୁ ନାହିଁ।
ନିଶ୍ଚିନ୍ତ ସତରେ ତ ଏହା ହିଁ ହେଉଚି ଆମ ଦେଶର ଶକ୍ତି। ଅନେକ ଭାଷା ଅନେକ ପରମ୍ପରା ଥିଲେ ମଧ୍ୟ ଆମେ ସମସ୍ତେ ଭାରତୀୟ ଭାବ ହୋଇ ଏକ ଭାବରେ ରହିଥାଉ।
ଠିକ କଥା ହଁ କହୁଛନ୍ତି ଆପଣ। ଏହି ଏକତାକୁ ସବୁବେଳେ ବଜାୟ ରଖିବା ଦରକାର। ତେବେ ଆମେ ଆମ ଦେଶକୁ ଆହୁରି ଆଗକୁ ନେଇପାରିବା।
ଆଚ୍ଛା ଆଜି ଆପଣଙ୍କ ସହିତ କଥା ହେଇ ମୋତେ ବହୁତ ଭଲ ଲାଗିଲା। ସ୍ୱାଧୀନତା ଦିବସ ମହତ୍ଵରେ ବିଷୟରେ ଆହୁରି ଭଲ ଭାବରେ ବୁଝିପାରିଲି।
ମୋତେ ବି ବହୁତ ଭଲ ଲାଗିଲା। ଆମେ ସବୁବେଳେ ନିଜ ଦେଶକୁ ଭଲ ପାଇବା ଓ ଜଣେ ଦାୟିତ୍ୱବାନ ନାଗରିକ ହୋଇ ଦେଶର ଉନ୍ନ ତିରେ ସହଯୋଗ କରିବା।
ନିଶ୍ଚିନ୍ତ ଆମେ ତ ଆଜି ସ୍ୱାଧୀନତା ଦିବସ ରେ ବହୁତ ଭଲ କଥା ହେଲେ। ସତରେ ଏଇ ଦିନ ଆମ ସମସ୍ତ ତଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣ କେମିତି ପାଳନ କରନ୍ତି ସ୍ୱାଧୀନତା ଦିବସ?
ମୁଁ ଭାବୁଚି ପ୍ରତ୍ୟେକ ବର୍ଷ ଆମର ହଁ ଆମର ତ ପ୍ରତି ବର୍ଷ ପନ୍ଦର ତାରିଖ ଆସିଲେ ଆମେ ନିଜକୁ ଗୋଟେ ପ୍ରତିଜ୍ଞା ଦେବା ଉଚିତ କି ଆମେ ଭଲସେ ସ୍ଵାଧୀନ ଦିବସ ପାଳନ କରୁ। ଆପଣ ସେପଟେ କେମିତି ପାଳନ କରନ୍ତି?
ନିଶ୍ଚିନ୍ତ ଆମେ ଯଦି ଭଲ ମଣିଷ ହେବା, ତାହେଲେ ଆମ ପରିବାର ସମ୍ ମାଜ ଦେଶ ଓ ସବୁ ଭଲ ହୋଇପାରିବ।
ନିଶ୍ଚିନ୍ତ ଭାବେ।
ଆଚ୍ଛା ତାହେଲେ ମୋର ଆଉ ଗୋଟେ କଥା ମନରେ ଆସୁଛି। ଆମେ ଯଦି ସ୍ୱାଧୀନତା ସଂଗ୍ରାମୀମାନଙ୍କ ବିଷୟରେ ପୁସ୍ତକ ପଢ଼ିବା ତେବେ ତାଙ୍କ ଜୀବନରୁ ବହୁତ କିଛି ଶିଖିପାରିବା।
ହଁ ଠିକ କଥା କହୁଛନ୍ତି ଆପଣ। କିନ୍ତୁ ତାଙ୍କର ସାହସ ପରିଶ୍ରମ ଦେଶ ପ୍ରେମ ଆମକୁ ସବୁବେଳେ ପ୍ରେରଣା ଦିଏ। ଆଉ କଷ୍ଟ ସମୟରେ ମଧ୍ୟ ସେମାନେ କେବଳ ହାର ମାନି ନଥିଲେ।
ନିଶ୍ଚିନ୍ତ ଆଜି ର ଯୁବ ପିଢ଼ି ଯଦି ଭଲ ଶିକ୍ଷା ପାଇବେ ଓ ସଠିକ୍ ରାସ୍ତାରେ ଚାଲିବେ। ତାହେଲେ ଭାରତ ଆହୁରି ଶକ୍ତିଶାଳୀ ହୋଇପାରିବ।
ନିଶ୍ଚୟ ଆ ଆମେ ନୂଆ ନୂଆ କଥା ଶିଖିବା, ପରିଶ୍ରମ କରିବା। ନିଜର କାମ ସଚ୍ଚୋଟ ଭାବରେ କରିବା ଉଚିତ।
ଆମେ ଯଦି ଗଛ ଲଗାଇବା, ପରିବେଶକୁୁ ସଫା ରଖିବା, ପାଣି ନଷ୍ଟ କରିବା ଓ ବିଦ୍ୟୁତ ସଞ୍ଚୟ କରିବା ମଧ୍ୟ ଦେଶ ପାଇଁ ଭଲ କାମ ହୋଇଥାଏ। ତାପରେ ତ ଏଇ ଛୋଟ ଓଟ ଭଲ କାମ ମିଶିି ହିଁ ବଡ ପରିବର୍ତ୍ତନ ଆଣିଥାଏ। ପ୍ରତ୍ୟେକ ଲୋକ ନିଜ ଦାୟିତ୍ୱ ପାଳନ କଲେ ଦେଶ ଆହୁରି ସୁନ୍ଦର ହେବ।
ହଁ ନିଶ୍ଚିିତ।